ହଁ ମଲ୍ଲିକ ଭାଇ। କୁହ।
ହୁଁ। ଭଲ ଅଛି ଆଉ ମୁଇଁ କହୁଥିଲି କି ଆଉ ଆମର ଏଥରକ ଚାନ୍ଦା କଲେକ୍ସନ ହେଉଛି ଦୁର୍ଗା ପୂଜା ପାଇଁ ତମେ ଆସିବ ଚାନ୍ଦାଦବ।
ମୁଁ ଦେଇ ମତେ ଗୋଟେ କଣ ଚାନ୍ଦା ମାଗୁଛ। ଆମେ ତ ରେଗୁଲାର ଲୋକ। ତ ଆମ ଚାନ୍ଦା ମାଗିବୁ ଆ ଆମେ କଣ ସେ ଗୋଟେ ସାଙ୍ଗସାଥି କି ଚାନ୍ଦା ମାଗୁ ଆଗ ରାଜ ଲାଗୁନି।
କଣ କରିବା ଏଥରକ ଟିକେ ବଡ ପରିକ୍ଷା ହଉଛି ତ ଟିକେ। ଅଧିକ ପଇସା ଦରକାରେ।
ଅହୋ ଶ୍ରେୟା କହିବୁ ପଇସା କଥା କଣ ର ଦରକାରେ ସେୟା କହିବୁ। ଆମକୁ କହୁଛୁ ଚାନ୍ଦା କଥା ଆମକୁ କହୁଛୁ ଆମକୁ ଚାନ୍ଦ ଏଇଟା କହିବୁ। କୁ ପଇସା କଥା ସର୍ଟେଜ୍ ହୋଉଛି କେତେ କଣ ଦରକାର କୁହ। ଆମେ
ଏଇ ଦେଢ ହଜାର କି ଦୁଇ ହଜାର ଭିତରେ ଟିକେ ପଠେଇବେ ଭଲ ହୁଅନ୍ତା ଆଉ।
ଓହୋ।
ଆଉ ଭଲ ଅଛନ୍ତି ଘରେ ସମସ୍ତେ।
ହଁ ଘରେ ସବୁ ଭଲ ଅଛନ୍ତି।
ଆଉ ଏଦିନ ଆଣଣି କାହିଁ କଲ୍ ଫାଲ କରୁନ। କିଛି ଭାରି ବ୍ୟସ୍ତ ଲୋକ ହୁଁ।
ଭଲ୍ ଭଲ୍ କିଛି ନାହିଁ ମୁଁ ସେ ଦିଦିଙ୍କୁ ସେ କୋଡ୍ ବିଷୟରେ କହୁଥିଲି। ଦିଦି କହୁଛନ୍ତି କୋଡ୍ କିଛି ନାହିଁ ବ୍ୟାକ୍ କରିଦିଅ ବୋଲି।
ଆଚ୍ଛା ଆଚ୍ଛା ତମର ସେ ଯୋଉ ନୂଆ କାମ କଣ ଆସିବାର ଥିଲା ଧରିଥାନ୍ତୁ। ତମେ ନୂଆ କଣ୍ଟ୍ରାକ୍ଟର ପ୍ରିକା ମଁ ଆସିଲା।
ନୂଆ କଣ ସରେ କିଛି ନାହିଁ। ଆରେ ମୁଁ ଏ କାଗିରୀ ବିଷୟରେ କହୁଥିଲି।
ଆଚ୍ଛା ଆଚ୍ଛା କାଦିରାମର ଯୋଉ ଟ୍ୟୁସନ ରେ ପଢୁଥିଲା ପିଲାବେଳ କଥା। ପିଲାଳ ସାଙ୍ଗ।
ହୁଁ ଆରେ ପିଲା ବେଳେ ସାଙ୍ଗ କହାର ଲାଣି। ତାର ଗୋଟେ ଭାଇ ହେଇଗଲା। ଭାଇନା ତ ଭଉଁଣି ସରି ଭଉଁଣି।
ତ ଏଇ ବଛୁ
କଣ କରିବା ମନରେ ହଁ ଆରେ କଣ କରିବା ସିଏ କଣ ଖାଉଛ ବୋଧେ
ଏଇ ଚିପସଡ ଖାଉଛି ଆଉ
ଟିକେ ଦିଅ ଆମ ଟିକେ ଖାଉ
ନି ଖାଇ ନି ନି ନି
ହଁ
ତ ବିିଦିଅ କ
ଆରେ ସେ କଣ ହେଇଛି ମୁଁ ଜାଣିନି ସେଦିନ କାଦ୍ୟର ବର୍ଡେ ହେଇଥିଲା
ହୁଁ
ତ ମୁଁ ତାର ବର୍ଡେ ହେଇଥିଲା ମାନେ ମୁଁ ମୁଁ ଆଚୁଆଲି ତାର ବର୍ଡେ ଯାଇନଥିଲି ତ ବିରିୟାନ କଥା କହିହୁିବ କ ହଁ ବିୟାନୀ ଗଡା ବାା ଦେଇ ଆସେ କଛିଁଲା ତ ବିରିୟାନୀ ଅନୁସାରେ ମୁଁ ପଳେଇଲିି ପଳେଇି ସତଧ ତାଙ୍କର ବିରିୟାନୀ ବି ହେଇଥିଲା ତ ତାଙ୍କର ଗୋଟେ ଛୋଟ ତ ଛୁଆା ଗୋଟେ ଏମ ଏତି ଫଟୋ ଉପରେ ଶୋଇଥିଲା ମାନ ଦେଖ ଯେଛ ତ ଛୁଆ ହେ ଯେି ସେେ ପାରିଛନ୍ତି
ହୁଁ
ହଁ ତ ଶୋଇଥିଲା ତ ମୁଁ ଜାଣିନି ଏତେ କଥା ମୁଁ କହିଲି କିଏ ତାଙ୍କର ବୋିଲେଟ କିଏ କିଏ ତାଙ୍କର ଅ ଚିହ୍ନା ଜଣ ତାଙ୍କ ଜନ୍ମଦିନ ନା ତ ଆସିଥିବ ଯାହାହଲେ ବି ମଜୋହଲାାାଙ୍କର ଏମତି ତ ପଡି ସାଙ୍ଗ ଛୁଆଟା ହେଇଥିବ ମୁଁ ତ ଏତ ନାଗୁଛି ଖେଳୁଛି। କାଜିରା କିଛି କହୁନି ଆକ୍ଚୁଆଲି କାଦରିକି ବହୁତ ଜୋରେ ଲାଜ ଲାଗୁଥାଏ ଭାଇ ତା ମୁହଁ ଦେକି ଜଣା ପଡିଯାଉଥଏ। ବୁଝୁଛ ତ ଆ କାଦି ମତେ ବି ମାନେ
ବୟସ ହେବ।
ବାପା ମାଙ୍କ ବହୁତ ବର୍ଷ ହେଇଯିବ କହୁଛିବା ତ କାଜୁର ଗୋଟେ ବଡ ଭଉଣୀ ଅଛି ତାର ପିଜି ସରିଲାଣି କେତେ ବର୍ଷ ହବ ତୁ ଗୋଟେ ଅନୁମାନ କରିଦେ।
ପଚାଶ ଉପରେ ହେଇଯିବ।
ହଁ ଅଙ୍କଲଙ୍କ ବୟସ ଫିଫ୍ଟି ପ୍ଲସ୍ ଚନ୍ଦା ଲୋକ କଣ ବା ଆହୁରି ଏଜବି ଜଣା ପଡୁଛି ଚୁଟି ଫୁଟି ପାଚିଗଲାଣି। ଆଣ୍ଟି ଟିକେ କମ୍ ଏଜର ମତେ ଜଣା ପଡୁଛି ବହୁତ କମ ଏଜ କାରଣ ତାଙ୍କର ଆଣ୍ଟିଙ୍କର ଆଉ ସେ ଦିଦିଙ୍କର ଯୋଉ ଯିଏ କହୁଛି ପିଜି କରୁଛନ୍ତି ହେଲା ସେ ଜିଦି ଭାଇ ଏକା ଭଳିଆ ଦେଖାଯାନ୍ତି ସେ ଦିଇ ଜଣ ଚାଲି ପଳେଇବେ କିଏ ମା କିଏ ଝିଅ ତୁ ଜାଣିପାରିବୁନୁ।
ହୁଁ ଆଣ୍ଟି ୟଙ୍ଗ ଅଛନ୍ତି ବୋଲି ହେଇଯାଇଛି ଆଉ।
ସାର୍ ଏତେ କଥା କଣ ତାପରେ ବି ତାଙ୍କର ଯୋଉ ଯୋଉ ଝିଅଟେ। ହେଲା ଶୁଣୁନି। ସେ ଆରେ ସେ ଶୋଇଛି ମୁଁ ଏତେ କଥା ଜାଣିନି ହେଲା ତାପରେ କୁନୁ ମତେ ଆସି ସାଇଟରେ କହୁଛି ଆରେ ଇଏ ଆଦି ର ସାନ ଭଉଣୀ ହେଲା ଭାଇ ମୋ ମୁଣ୍ଡ ଭାଇ ଅଲଗା ପ୍ରକାର ଚୁଟି ଆବେ ଏ ଖାତୀର ସାନ ଭଉଣୀ ତାହା ହେଲେ ଭାଇ ମୁଁ ପୁରା ସକ୍ ଭାଇ ସତ କଥା ପୁର ସକ୍ ହେଲା ସେତେବେଳେ ମାହଲରେ ମୁଁ କିଛି ଜାଣିନି ଆମେ ଯେତେବେଳେ ଘରକୁ ଫେରୁଥିଲୁ ତା ବର୍ଥଡେ ସରିଲା ରେ ସରିଲା ତ ଆମେ ଘରକୁ ଫେରୁଥିଲୁ ଚାଲି ଚାଲି ଆଉଛୁ ହେଲା ମୁଁ ତାପରେ ପଚାରିଲି ଆରେ ସେ ଛୁଆ ଟା ବଢିଆ ଗୁଲଗାଲିଆ ନଥିଲା ନା ହଁ ପରା କାଜରି ଭଳିଆ ଦେଖା ଯାଉନଥିଲା ମୁଁ କହିଲି ହଁ ତାଙ୍କ ତାଙ୍କର ରିଲେଟିଭ ତା ଭଳିଆ ଦେଖାଯିବନି ନା ନା ରିଲେଟିଭ କଣ ତାରି ଭଉଣୀ ଟି ଭାଇ ମୁଁ ପୁରା ସକ୍ ବେ। ତାରି ଭଉଣୀ ମାନେ ହେଲା ନା ତୁ ଯାହା ତୁ ଯାହା ଭାବୁଛୁ ନା ମୁଁ ବି ସେୟା ଭାବୁଛି।
ବିଚାରି କେତେ ଏମ୍ବାରେସିଙ୍ଗ ହେଇଥିବ।
ଏମ୍ବାରେସିଙ୍ଗ ମାନେ? ଆଉ କଣ ଭାଇ କାଦ୍ରି କିଛି କହୁନଥାଏ ବେ ବଡେରେ ମାନେ ପୁରା ଏକରେ ତ ଗୋରାଟା ଭାଇ ପୁରା ଟମାଟୋର ଭଳିଆ ପୁରା ନାଲି ପୋଡିଗଲା ଏକାବେଳେ ଆଉ ମୁଁ ଆଉ କଣ କହିଲି କିଛି ଆଉ କହିଲିନି ତାକୁ ଆଉ କହିବୁ ଗୋଟେ କଣ ଗୋଟେ ସେଇ ମୁହା ମହା ସେଇ ମୁମେଣ୍ଟରେ କିଛି କହିବି ହବନି। ଆଉ କଣ? କଣ କହିବୁ ଯେ ସେ ମୁମେଣ୍ଟରୁ ଆରେ ଗୋଟେ ଆରେ ଗୋ ତାଙ୍କ ବାପା ମାଙ୍କୁ ଗୋଟେ ଭାବିବା କଥା ଗୋଟେ ଏଜ ଗୋଟେ ଅଛି ଗୋଟେ ଲିମିଟ ଅଛି ହେଲା।
ଅଙ୍କଲ ବି
ହୁଁ। ଆରେ ମୁଁ ବୁଝୁଛି। କିନ୍ତୁ ଧର ବି ତମର ଗୋଟେ ଗୋଟେ ମୁଡ ଅଛି ନା ମୁଡ ଅଛି ତାହେଲେ ପ୍ରୋଟେକ୍ସନ ୟୁଜ୍ କର କେତେ ତ ଅଛି ପ୍ରୋଟେକ୍ସନ ବ୍ରାଣ୍ଡ ଅଛି। ଏ ସବୁ ଜିନିଷ ଗୋଟେ ଅଛି ତ ହଁ। ତାହେଲେ ତ ତମେ ଗୋଟେ କଣ ଗୋଟେ ଏମିତି ଗୋଟେ ଯେ ଗୋଟେ ଛାଡ ତାଙ୍କ କଥା ଗପିକି ଏତେ କିଛି ଲାଭ ନାହିଁ ସେ ସାନ ଭଉଣୀ ବୋଧେ ଆଣ୍ଠିଆ ଉପରେ ହେଲାଣି ବୋଧେ ଦି ତିନି ବର୍ଷର କଥା ଏଇଟା ଏଇଟା ସେ ଦି ତିନି ବର୍ଷର କଥା ତା ସାନ ଭଉଣୀ ବୋଧେ ଏବେ ଆଣ୍ଠିଆ ଉପରେ ହେଲାଣି। ଚାଲିବଣି ବୋଧେ ସେ ତାଙ୍କର ଏକଉଷୀୟା ହୁଏନି।
ଅହମ
ତାଙ୍କର ଖାଲି ବଡେ ହୁଏ। ଆଉ ବର୍ଡରେ ବିରିୟାନୀ ହୁଏ ଆଉ ସେ ଯେହେତୁ କୋଲକାତା ଲୋକ ହଁ। ତ ଯେହେତୁ କୋଲକତା ଲୋକ ତ ବିରିୟାନୀ ଆଳୁ ବି ପକାନ୍ତି ମାନେ ଆଳୁ ପକେଇଲେ ମାନେ ଏତେ କଦଜ୳ ଲାଗେ ବିରିୟାନୀ ମୋର ଖାଇକୁ ଇଚ୍ଛା ହୁଏନି। ହୁଁ ବିରିୟାନୀ ସବୁଠୁ୍ ହେଟ କରେ ମୁଁ ଆଳୁ ଆଳୁ ମାନେ ବିରିୟାନୀ ପଇଲେ ମାନେ ମୋ ରକ୍ତ ଜଳେ। ଆଳୁ ଗୋଟେ କଣ ପକେଇବ, କଣ ମୁଁ ଯୋଉଥିରେ ଏ ହେ ନାଇଁ ନାଇଁ ଆଳୁ ଅଲଗା ସବଜି ରେ ଭଲଲାଗେ। କିନ୍ତୁ ବିରିୟାନୀରେ ମୋତେ ବହୁତ ରାଗ ଚିଡେ। ମୁଁ ଖାଇବିନି ଫୋପାଡି ଦେବି। ଆରେ ଗୋଟେ ଟେଷ୍ଟ ଥାଏ ନା ଗୋଟେ ବେକାର କରିଦେବେ। ଆଳୁ ବିରିଆନୀ ରେ ପଡିଲେ ମାନେ ବହୁତ ଖତରା କରିଦିଏ। ବିରିୟାନୀ ର ଆଉ ଗୋଟେ ବେଷ୍ଟ କଣ ଟୋଟାଲ ଉପରେ ହେଇଥିବ ମାନେ ପୁରା ଘିଅ ମରା ହେଇକି ପୁରା କୁକ୍ ହେଇଥିବ। ପୁରା ପୁରା ଆଞ୍ଚ ମାନେ ପୁରା ବହଳିଆ ବହଳିଆ ଘିଅ ଲାଗିଥିବ ହେଲା। ପ୍ଲସ ପ୍ରଫେକଟ୍ କୁକଡ ଚିକେନ ହେଲା ପ୍ଲସ ଗ୍ରେଭି ଥିବ ଆଉ ଟିକେ ମସଲା ଟିକେ ହାର୍ଡ ଥିବ। ମାନେ ପୁରା ଭାତ ଟା ପୁର ମସଲା ଦିହେରେ ଗୋଳେଇ ହେଇ ଖାଇବ ମାନେ ପୁରା ସୁକନ ଜନତ ହଁ କସ ଟେଷ୍ଟ କଣ ଗାଈ ଗାଈ ଭଳିଆ ପାକୁଳି କରି କରି ଚାଲିଛ ମୁଁ ଏପଟେ ଗଲା ସେମିତି ବଇଛି ଭୋକରେ ଖରାପ ଟିକେ ଲାଗୁନି ହୁ ଟ଼ା ଖାଲି ମାରି ଦଉଚୁ। ହଁ
ହଉ ତମ ପାଇଁ ନବା ଆଉ ବ୍ୟସ୍ତ ହୁଅନି ତମ ପାଇଁ ମୁଁ ଦି ପ୍ୟାକେଟ ରଖଛି।
ହଁ ଦି ପେକେଟ ରଖିଲେ କଣ ହେଲା ସେ ସେମିତି ରହିଯିବ ପଛେ ମୁଁ ପାଇପାରିବିନି।
ଆମେ ଦେଖାହବ କାଲି ବେଳେ ଦେଖୁ ଯିବି ନେଇଯିବି
ଉୁଁ ହୁଁ ଆରେ ଆଉ ଏ ଆଦିତ୍ୟକୁ କୁକୁର କେମିତି କାମୁଡ଼ିଲା। ଆଁ କଣ ମାଉଁସ ଛିଣ୍ଡେଇ ଦେଇଛନ୍ତି ଗୋଡରୁ ମୁଁ ଶୁଣିଲି
ସିଏ ଆଚ୍ୟୁଲି ଶୁଣୁ ସିଏ ଆଚ୍ୟୁଲି ଟର୍ଚ୍ଚ ଯାଇଥିଲା ଖେଳିବାକୁ ଟପକୁ ଖେଳିକି ଆସିକି ଚାଲି ଚାଲି ଆସୁଥିଲେ ସାଙ୍ଗ ଗୁଡା ଗୋଟେ କୁ କୁକୁରଟେ ବିଲେଇକୁ ଗୋଡଉଥିଲା।
ଆଛା।
ଇଏ କଣ କରିଛି ନା ସେ କୁକୁର ଗୋଡକୁ ବାଡେଇଚି ଇଛି, ସିଏ ମାନ ବିଲେଇ ଗୁଡାରେ ବ୍ୟ ତ ଅଛି ଇଏ ତାକୁ ଯୋଉ ବାଡେଇ ଦେଇଛି ତଗୋ ହଟ ହେଇଗଲା।ଆଉ କରିବା । ତାକୁ ଗୁଡେଇିଲା ଗୁଡେଇିଲା ଏ ସେ ମାନେ ପାଖାପାଖି ଦେଢଶହ ମିଟର ଗୋଡେଇଲା ସେ ତା ଘରୁ ସିଏ ମାନେ କାହା ଗେଟ ଡେଇଁ ଆକୁ ଚେଷ୍ଟା କରିଥିଲା ଗେଟ୍ ଚଢିବ ସିଏ ଓଲଟା କୁକୁର ତାର ଚଢି ଗୋଡଟା ଭିଡି ପକେଇଛି । ସିଏ ଆହୁରି ରହିବ କଣ ତଳୁ ଗଲେ କଣ ଆହୁରି ଉଠି ଯାଇଛି ତ ତୁ ମ ମାଂସର ମାନେ ଖଣ୍ଡେ ଛିଣ୍ଡେଇ ଦେଇଛି ତାର
ମାନେ ପୁରା କାମୁଡି ଛି
ହଁ କାମୁଡି ଛିଣ୍ଡି ଦେଇଛି ତାପରେ ଯୋଉ କା କା କା କା ଘ ଗଲା କୁକୁର ସେ ମାଂସ ଟାକୁ ନେଇକି ପଳେଇଲା କୁଆଡେ ତାକୁ ମାନେ ଗୋଡେଇଲି ତାକୁ ମାଂସଟା ପାଇଁ
ଅ ଭୋକିଲା ଥିବ ଖାଇଦେଇଥିବ । ପୋଟା ଆଉ ହଁ ଇୟ ତ ସେମିତି ତ ମାନେ ଡେଉଁ ଦେଲା ବହୁତ ନା ତ
ହୁଁ ଆ ର ସି ବି ଜିତିଲା ପରେ ବହୁତ ଡେଉଁଥିଲା ନା ତାକୁ
ଆରେ ମୁଁ ଜାଣି ନଥିଲି ମାନେ ଏଇ ଦିବ୍ୟାଂଶକୁଙ୍କୁ ଦେଖିଲି ଯଉ ଯାଉ ଆମ ସୁଶୀ ଦୋକାନ ଲଲିପପ କିଣୁଥିଲା ମୁଁ କହିଲି ଲଲିପପ କଣ କିଣୁଛୁ ସୁୁନା ହଦି ତ ଦିଅ ଭଲ ନାଇଁ ତ
ଦିବ୍ୟାଙ୍କ ସହିତ ଖାଲି ଏଫନ ଦେଖିଲା ମତେ କହୁଛି ଏଫନ ଦେଖେ ରାତି ବାରଟା ଯାଏଁ ମୁଁ କହିଲି ମୋର କାମ ନାହିଁ ଏ ଯୋଉ ରେସିଙ୍ଗ ନା ସରି ୱାଲ୍ଡ କପ କୁ ବେଳକୁ ରାତି ବାରଟା ପରେ ହଉନି କି ଦେଖ
ଆରେ ମୋତେ କାଲି ସେ ରିଲସ ଯୋଉା ଝାଡି ଝାଡି ମୋ ମୁଣ୍ଡକୁ ଝାମା କରିସାରିଲାଣି ।
ମୁଁ ସେଇ ଯଏ କାକୁ ଜେନେରାଲ ଲଷ୍ଟ ପକେଇ ଦେଇଛି ମାନେ ତାର ଯାହାବ ଆ ତୋତେ କିଛି ବି ନୋଟିଫିକସନ୍ ଆସିବନି ।
ହଁ ଭାଇ ସିଏ ପାଗଳ ଟା ମତେ ଆଡୁ ସଡୁ ପଠଉଛି ଭାଇ ଗୋଲକିପର ର ନାଁ କଣ କହିଲ ଭାଇ ଇଏ ମେସି ଭାଇ ୟ ଡୋନାଲ୍ଡୋ ମୁଁ କିବ ଡୋନାଲ୍ଡୋ କଣ ନା ତମେ ଜାଣିନ ଇଏ ରୋନାଲ୍ଡୋ ର ବଡ ଭାଇ ଡୋନାଲ୍ଡୋ । ହେଲା ତାପରେ କେତେବୋକ ଇଏ ଖାସି ନୁହ ଇଏ ମଶିବ ଧାନ ଭାଇ। ମାନେ ଠିକ ତା ମୁଣ୍ଡ ପାଇଁ ଅଲଗା ପ୍ରକାର ପିଲା ସ ଗୋଟେ ମତେ କହୁଛି ଟର୍ପ ଯିବା ଯାହା ସବୁ ଦରକାର ହଉ ସବୁ ଯାକ ମାନେ ଆସ ରିଛି ମୁଁ ସବୁ ଯୋଗେଇବି ତମେ କାଲି ଆସ । ମୁଁ କହିଲି ଭାଇ ମୁ ଫୁଟବଲ ର ବି ମତେ ଜଣ ନାହିଁ ମୁଁ ଟର୍ଫ ଯାଇ କଣ କରିବି ହେଲା ନା କିଛି ନାଇଁ ତେମେ ଆସ ମହାପାତ୍ର ଆସୁ ଆଉ ଆଦିତ୍ୟ ଆସୁ ଖେଳିଆ ।
ଆଦିତ୍ୟ ତ ମାଂସ ଖଟି ହେଇଛି ସିଏ ଆସିବ ।
ସ ସେ ଗୋଟେ ଗଡରେ ଖେଳଦବା ତାକୁ ହୁଇଲଚ୍ୟାରରେ ବସ ଦେବା। ଖେଳୁନାହାନ୍ତି ହୁଲଚାରେ ବସିକି ଯୋଉ। କଣ ମାନେ କଣ ଅ ଭିନ୍ନଙ୍ଗ ତାକୁ ଗୋଟେ ଶୁଦ୍ଧ ଓଡିଆ କଣ କହନ୍ତି ଅ କଣ ଭିନାଙ୍ଗ ନା କଣ?
ହୁଁ ହୁଁ ହୁଁ।
ନା କଣ ଗୋଟେ ପହ ଦିବେ ଭିନ୍ନକ୍ଷ ମଙ୍ଗ ନା ଛାଡ ଛୋଟା ହେଲା ହଁ ତ ତାକୁ ଗୋଟେ ବାଡି ଧରିବୁ ପୁର ଲଙ୍ଗଡେଇ ଲଙ୍ଗଡେଇ ଆସିବ ଫୁଟବଲୁ ବାଡି
ହୁଁ।
ନହେଲେ ସେ କୁକୁର ବି ଡା ହେ ଏମାଉଟସ ରିଟର୍ନ କରିବ ସେ ସେ କହିବ ରି ତ ନାହିଁ। ହେଲା କାଲି କ୍ୟାସ୍ ଅନ୍ ଡେଲିଭରି ଅଛି। ରିଟର୍ନ ନାହିଁ।
ହୁଁ ସେଇଆବା
ନ ଏହାର ଅସୁବିଧା ଗୋଡ ହଉଥିଲା କଣ ପାଇଁଛି କୁକୁରକୁ କାମୁଡି ଦେଥିଲା ନା ହଁ ଆରେ ମୁଁ ତ ଯ କହୁଛି ଇରେ ଇ ଆଦିତ୍ୟ ନା ନନୁ ଆଦିତ୍ୟ କଲ୍ କଲେ ଗୋଟେ କାମ ମୁଁ ଟିକେ କାଟି ଦଉଛି ହେଲା ନାଇଁ ମୁଁ କାଟିଦବି ଦିନ ପରେ ଫୋ କରି ଦ କଥା ହେଇଯ ରହିଥା ମୁଁ ପଛରେ କହିବୁ ମୁଁଣ୍ଡ କାର୍ଡ ଦ ଯ ପଛରେ କହିବ